ହେଲୋ।
ଶୁଭ ସକାଳ -ଲକ୍ଷ୍ମୀପ୍ରିୟା।
ଶୁଭ ସକାଳ
କଣ କରୁଛ?
କିଛି ନାହିଁ ଖାଇକି ଆସିଲି ଏବେ।
କଣ ହେଇଥିଲା ଆଜି ଖାଇବାରେ?
ରୁଟି, ପୋଟଳ ତରକାରୀ।
ଯାହା ହଉ ଭଲ ଆଉ କଣ। ଆଉ, ମୁଁ ପରା ଆଜି ତ ରବିବାର ଜାଣିଥିବ, ଗୋଟଏ ଦିନ ସପ୍ତାହରେ ଛୁଟି ପାଇବୁ ମାନେ ଯାହା ସବୁ ଆଗେ ସଫା ସଫି ଆଗେ କର। ସବୁ ପୁଳାଏ ନେଇକି ମାନେ ରଖିଥିଲି, ଭିଜେଇକି ସଫା କରିବି ବୋଲି ତ ତାକୁ ସଫା କରିକି ପୁଣି, ମୁଣ୍ଡ ବି ସଫା ହବ, ମୁଣ୍ଡ ସଫା କରିକି ଗାଧେଇପା ଧେଇକି ଏଇ ଜଶ୍ଟ ଆସିଲି, ମୁଁ ସେଇଥିପାଇଁ ତମ କ କହିଥିଲି ଯେ ଏଗାରଟାରେ କରିବି ବୋଲି। ତ ଆସିକି ହେଇ ବସିଛି ଆଉ। ଆଜି ଆମର ପୁରୀ ଆଉ ଆଳୁ ତର କାରି ହେଇଥିଲା ଖାଇବାକୁ, ମୁଁ ଆଗେ ଉଠିକି ଖାଇ ଦେଇଥିଲି ମୋତେ ଭୋକ ପ୍ରବଳ ଜୋରରେ କଲା ତ ଖାଇନଥିଲି କିଛି କାଲି ରାତିରେ। ତ ଆଗେ ଉଠିକି ମାନେ ଦାନ୍ତ ଘଷିକି ଆଗେ ଖାଇଦେଲି ମୁଁ କହିଲି ମମି ଆଗେ ଖାଇବାକୁ ଦେ ଯେତିକି ଅଛି ଭେଦେଇବା ପାଇଁ ମୁଁ ଯଦି ତାକୁ ଏବେ ସଫା କରିକି ଆସିବି, ମତେ ମାନେ ସେତେବେଳକୁ ମରି ଥିବି ଭୋକରେ, ସେଇଥିପାଇଁ ଆଗେ ଖାଇଦେଲି, ଖାଇ ଦେଇେକି ଗାଧେଇକି ଆସିଲି। ବସିକି ମୁଣ୍ଡରେ ଟିକେ ଶୁଖଉଥିଲି ତାପରେ ତକୁ ମେସେଜ କ କଲ୍ କର ବୋଲି
ଆମେ ଆପଣଙ୍କ ଘର କୋଉଠି?
ଆମ ଘର ଯାଜପୁର। କୋଉଠି ଯଦି ମାନେ ଡିଟେଲସ କହିବି ତମକୁ ଆଉ କ୍ଲାସରେ କହିଦେବି କୋଉଠି ଘର। ପୁରା ଡିଟେଲସରେ ହେଲା।
ଆଜା ଏମ ଯଦି ଆମେ ଏ ମାନେ ଆଉ ଗୋଟେ ମୋବାଇଲରେ ବି ଯଦି ଆପ ଟା ଡାଉନଲୋଡ କରିକି
ଗୋଟେ କଥା ଫାର୍ଷ୍ଟ କହିସାର ତମ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା, ମାମା, ଆଈ, ଦାଦା, ଖୁଡି ତାଙ୍କ ପୁଅ।
ଆଚ୍ଛା ଆଚ୍ଛା, ମାନେ ସବୁ ପୁରା ତମର ମିିଶିକି ଅଛ ଆଉ ସମସ୍ତେ। ନାଇଁ, ଆଚଛା ଆଚଛା ବାପା କେତେ ମାନେ ବଡ ନା ସାନ ନା ମଝିଆ ନା କଣ?
ଵାପା ବଡତାଙ୍କ ତଳେ ଦାଦା।
ଆଚ୍ଛା ଆଚ୍ଛା ମାନେ ବାପା ଆଉ ସାନ ବାପା ଦି ଜଣ।
ଆଜ୍ଞା,
ଆଚ୍ଛା ଆଚ୍ଛା ସାନ ବାପା କଣ ତାଙ୍କର ତାଙ୍କର କେତେ ପିଲା ଛୁଆ?
ତାଙ୍କର ଗୋଟିଏ
ଆଉ ତମେ ଦି ଭାଇ ଭଉଣୀ।
ହଁ, ମୁଁ ସାନ ଭାଇ।
ଆଚ୍ଛା ଆଚ୍ଛା ଭାଇର କଉ କ୍ଲାସ।
ହ ସେଏବେ ପ୍ଲସ ଟୁ ପରୀକ୍ଷା ଦେଇଚି ଏବେ ଜଷ୍ଟ୍ ଆଡ୍ ମିଶନ କରିକି ଆସିଛି ପ୍ଲସ ସ୍
ଉହୁଁ ପ୍ଲସ୍ ଥ୍ରୀ କରୁଛି, ଆଚ୍ଛା ଆଚ୍ଛା ତମର। ପ୍ଲସ ଥ୍ରୀ ସରି ଗଲାଣି ପରା। ଯା ହ ଭଲ ଆଉ କଣ ତମର କଣ ଅଛି ମାନେ କଣ କରିବା ପାଇଁ ଇଛା ଅଛି ନା? ମାନେ ଏମତି ଚାକିରୀ କରିବ ନା ଏମତି ନର୍ମାଲି କିଛି ବି ଗୋଟେ ମାନେ କିଛି ବି ଚାକିରି କଲେ ଚଳିବ ନା ଏମିତି କଣ ଅଛି ଏଇଟା କରିବାରେ।
ଏ ଚାକିରି ତ କରିବି କିନ୍ତୁ ଡିଜିଟାଲ ମାର୍କେଟିଂ ଟା କରେ ବୋଲି ଭାବୁଥିଲି। ଅ ଜଣେ ସାଙ୍ଗ ନାଇ ଏକ୍ସପିରିଏନ୍ସ ନାହିଁ। ଜଣେ ସାଙ୍ଗ କରିଥିଲା ଡିଜିଟାଲ ମାର୍କେଟିଂ ତାକୁ ପଚାରୁିଥିଲ କେତେ କଣ ଖର୍ଚ୍ଚ ହବ? କଣ କଣ ନାଇଁ ଏମତି କଥା ହଉଥିଲି ତା ସହିତ ସେ କହିଲେ କି ତିରିଶ ହଜାର ପାଖାପାଖି ଖର୍ଚ୍ଚ ହବ, ଏତେ ଯଦି ହବ ତାହେଲେ ଘରେ ରାଜି ହେବେନି ତାପରେ ବି ଏଠି ପାଖରେ କୋଉଠି ହେଇପାରିବନି ଯାଇକି ବାହାରକୁ ଯିବାକୁ ପଡିବ। ଘରେ ତ ଛାଡିବେନି ବାହାରକୁ। ହଁ ସେଥିପାଇଁ। ହ ଛାଡ଼ିନି। ଛାଡନ୍ତିନି ତ ମୁଁ କେବେ ହଷ୍ଟେଲ ଯାଇକି କୋଉଠି ରହିନି। ସେଥିପାଇଁ ମୁଁ ଏମତିଏକରେ ରହିପାରିବିନି ବାହାରେ। ତାପରେ ଘରେ ବି ରାଜି ହେବେନି ବାହାରକୁ ଛାଡିବା ପାଇଁ।
ନାଇଁ ଡିଜିଟାଲ ମାର୍କେଟିଂ ଯଦି କରିବ।
ଦେଖ ଫାଷ୍ଟ କଥା ହେଲା ତମର ଯଦି ମାନେ କଣ କହିଲ ମାନେ ଡିଜିଟାଲି ଇଏ କରି ମାନେ ସେ ଜଉ ଡିଜିଟାଲ ମାର୍କେଟିଙ୍ଗ କରିବାପାଇଁ ଇଛା ଅଛି ତମେ ଫ୍ରି ଲାଙ୍ଗସିଙ୍ଗ ରେ ବି କର ରି ପାରିବ ଭିଡିଓଜ ଦେଖିକି ବି ଟ୍ରାଏ କରିପାରିବ ତା ପାଇଁ କିଛି ଏମିତି ନାହିଁ ନାହିଁ ଯେ ଆମେ କୋର୍ସ କରିକି ହିଁ କରିବା। କାହିଁକି ନା ମୁଁ ବି ଡିଜିଟାଲ ମାର୍କେଟିଂ କରିଛି ମୁଁ କିନ୍ତୁ କିଛି କୋର୍ସ କରିନି ମୁଁ ସେମତି ମାନେ ଭିଡିଓଜ ଆଉ ହେଲା ମୁଁ କିନ୍ତୁ ଯୋଉଠି ମାନେ ପୂର୍ବରୁ କାମ କରୁଥିଲି ସେ ମତେ ଶିଖେଇଥିଲେ ତ ସେଠି ମୁଁ ଟିକେ ଟିକେ ଶିଖିଥିଲି ସେମିତି ତମେ ଯଦି ବି କରିବ। ଏମିତି ଭିଡିଓ ଫିଡିଓ ଦେଖିକି ବି କରିପାରିବ ଏମତି ନାଁଇ ଯେ ଆମେ କୋର୍ସ କଲେ କରିପାରିବା ଯଦି ଇଣ୍ଟ୍ରେଷ୍ଟ୍ ଅଛି କର। ନାଇଁ ଭଲ ଅପରଚ୍ୟୁନିଟି ଭଲ ଅଛି କଲେ ବଢ଼ିଆ ସେ କରିପାରିବ।
ହଁ ସେ ଆଶୁତୋଷ ଭାଇ କହିଲେ କି ଏଇଠି ଚାଲେ ଜଏନ କରିବା ଆଉ ଏଠି ଏମତି ଅପରଚ୍ୟୁନିଟ୍ ସବୁ ମିଳୁଛି। କହିଲେ ହଁ ଘରେ ବସିକି ଏମିତି ବି କିଛି ଲାଭ ହିଁ ନାହିଁ।
ହୁଁ ହୁଁ ହୁଁ।
ଖାଲିଟାରେ କାଇଁ ବସିବି ଜଏନ୍ କରିଦେଲି ତାପରେ ଜଣେ ମାଉସୀ ଅଛନ୍ତି ପୁନେ ରେ
ଆଚ୍ଛା ଆଚ୍ଛା।
ସିଏ ଏମିତି ଆଡଭାଟାଇଜି ମାନେଜମେଣ୍ଟ୍ ରେ ଅଛନ୍ତି ମ୍ୟାନେଜର ଅଛନ୍ତି ଅଫିସ ର। ତାଙ୍କ ସହିତ କଥା ହଉଥିଲି କହିଲେ କି ହଁ ତୁ ସେ ଡିଜିଟାଲ ମାର୍କେଟିଙ୍ଗ୍ ଟା କର। ଆଉ ତା ଯଦି ଭଲସେ କରିଦେଲୁ। ତାହେଲେ ମୁଁ କଥାବାର୍ତ୍ତା କରିକି କୋଉଠିକି କେମିତି କଣ ତୋତେ
ହଁ ହଁ ହଁ ହଁ ସେ କୋଉ କମ୍ପାନୀ ରେ ମାନେ ଡିଜିଟାଲେ ମାର୍କେଟିଙ୍ଗ୍ ରେ ଅଛନ୍ତି ସେ।
ଡିଜିଟାଲ ମାର୍କେଟିଙ୍ଗ୍ କୋର୍ସ କରିଚନ୍ତି କିନ୍ତୁ ମାନେ ୱାଲଡ ର ଟପ୍ ଫାଇଭ୍ କଂପାନି ଭିତରୁ ଗୋଟେ କୋଉଥିରେ ଅଛନ୍ତି ମୋର ମନେ ନାହିଁ।
ଓହୋ ଆଚ୍ଛା ଆଚ୍ଛା। ଯାହା ହଉ ତାହେଲେ ତ ଭଲ ଅଛି ତମେ ଯଦି କରିବ ବି ମୁଁ ମାନେ ସଜେଷ୍ଟ୍ କରିବି ତମେ କଣ କହିଲ ଭିଡିଓସ୍ ଦେ ଶିଖି ଶିଖି ଯାଅ ହେଲା କୋର୍ସ କିଛି ନ କରିକି କାହିଁ କହିଲ କୋର୍ସ କରିଦବାଟା କିଛି ନୁହଁ ମାନେ ଡିଜିଟାଲ ମାର୍କେଟିଂ ର କିନ୍ତୁ ତମେ ନିଜେ ୟୁଟିଲାଇଜେସନ୍ ନ କରିଥିବ ନା ଡିଜିଟାଲ ମାର୍କେଟିଂ ବୁଝିପାରିବନି। ଏଇଟା ସେଟା ଗୋଟେ ଏମିତି ଜି ଜିନିଷ। ତମକୁ ନିଜେ କରିବା ପାଇଁ ପଡ଼ିବ ମୁଁ ଅଲରେଡି ମୁଁ ବି ଜାଣିଛି ମୁଁ ବି କହିଦେବାଟା ମୋରେ ସହଜରେ ମୁଁ ବି କହି ଏମତି ମାନେ କହିଦେବି ଦରକାର ପଡ଼ିଲେ ହଁ ମୁଁ କରିଦେବି କି ନାହିଁ କିନ୍ତୁ କରିପାରିବି କି ନାହିଁ କେତେ ଯେତବେଳେ ମୁଁ କରିବି ୟୁଟିଲାଇଜ୍ ଯେତବେଳେ କରିବି ବୁଝିଲ। ତ ସେଥିପାଇଁ ମୁଁ ଗୋଟେ ସଜେଷ୍ଟ୍ କରିବି। କୋର୍ସ ନ କରିକି ତମେ ଭିଡିଓସ୍ ଦେଖିକି ଶିଖ ଇଜି ଅଛି କିଛି ଏମିତି କଷ୍ଟ ନାହିଁ ଆଉ ଯୋଉଠି ଯାହା ନ ବୁଝି ପାରିବ ମୁଁ ବି ମାନେ ମୋର ଅଛି ଏକ୍ସପିରିନ୍ସ୍ ମୁଁ ଆଗରୁ କରିଥିଲି ତ ମତେ ବି ଏମତି ମାନେ କହିପାରିବ ମୁଁ ଯେତେବେଳେ ଫାଙ୍କା ଥିବି ମୁଁ ବି ହେଲ୍ପ୍ କରିପାରିବି ସେମିତି କିଛି ମାନେ ପ୍ରୋବ୍ଲେମ ବି ନାହିଁ ହେଲା। କିନ୍ତୁ ଅପରଚ୍ୟୁନିଟ୍ ବହୁତ ଭଲ।
ତାପରେ ଲାପଟପ୍ ବି ନାହିଁ ନା। ଫୋନ ରେ ଥୋଡି଼ ନା ଏତେ ସବୁ କରିହବ ସେଥିପାଇଁ ବି ଗୋଟେ ଅସୁବିଧା।
ହଁ। ସେଟା ବି ଗୋଟେ କଥା ଆଉ। ଦେଖ ଯଦି କିଛି ଫ୍ରି ଲାନସିଂ କମ୍ପାନୀ ଯଦି କିଛି ହାୟାର କରୁଥିବେ।
ସେ ମାଉସୀ ବି ମାନେ ପିଲାଙ୍କୁ ମାନେ ପଢଉଛନ୍ତି ପି, ଜି। ଡିଜିଟାଲ ମାର୍କେଟିଙ୍ଗ୍ କୋର୍ସ ବୋଧେ ପଢ଼ଉଛନ୍ତି ସେ ବି ମତେ କହୁଥିଲେ କି ତୁ ଯଦି ଜଏନ୍ କରିପାରିବୁ ତାହେଲେ କରିବୁ କିଛି ଅସୁବିଧା ହିଁ ନାହିଁ ହଉ ଠିକ୍ ଅଛି।
ହଁ ଯଦି ମିଳୁଛି ଅପରଚୁନିଟି ତାହେଲେ ଦେଖ କର ଭଲ କଥା। ଆଜ କାଲି ମାନେ ଫାଷ୍ଟ୍ କଥା ହେଲା ପୁଅ ପିଲାଙ୍କ କଥା ତ ଛାଡ଼। ଝିଅ ପିଲାଙ୍କୁ ଫାଷ୍ଟ୍ ସେତିକି ମାନେ ନିଜେ ‍ ଇଣ୍ଡିପେଣ୍ଡେଣ୍ଟ୍ ନିଜେ ଇଏ ହବ। ହେବା ଦରକାର ଅଛି ଆଜି କାଲି ଲାଇଫ୍ ଷ୍ଟାଇଲ୍ ପାଇଁ ଆଉ ସେଥିପାଇଁ ଆମେ ହଁ ତ ସେଥିପାଇଁ ଆମେ ଆମକୁ ଆଗେ ମାନେ ସ୍ମାର୍ଟ ଆଉ ହେଲା ସବୁଥିରେ ଲ ମାନେ ବାହାରକୁ ଗଲେ ବି କୋଉଠି ମୁଁ ପୁରା ବଢିଆ ଯେମିତି ଚଢପାରିବି ଘରେ ବି ରହିଲେ କିଛି କିଛି କରିପାରିବି। ସେଇଭଳିଆମମାନଙ୍କୁ ଏବେ ଝିଅ ପିଲାଙ୍କୁ ତ ଖାସ କରି ସେଇଭଳିଆ ହବାର ଅଛି ଆଜିିକାଲି ଦୁନିଆ ଯେମିତି ହେଲାଣି। ତ ଟ୍ରାଏ କର କିଛି ନାହିଁ। ଅ ଡିଜିଟାଲ ମାର୍କେଟିଙ୍ଗ କରିପାରିବ ତମେ ଏଠି ବି ଚାହିଁଲେ ବି ମାନେ ଯଦି କିଛି ଜବ ଅପର୍ ଚୁନି ଏଠି ମିଳୁଛି ତମେ ଯିବ ଯାଇକି ଜବ୍ କର କଲା ପରେ ତାପରେ ତମେ ସେଇଠି ରହିକି ଯଦି ତମେ ପଢାପଢି କରିପାରିବ ମିନ୍ସ କାମ କରିବା ସହିତ ପ ପଢ଼ା ପଢ଼ି କରିକି ଶିଖିବ ଦେନ ଯାଇକି ତମେ ଆଉ ଗୋଟେ ଜାଗାରେ କୋଉଠି କରିପାରିବ ଚାକିରି ବୁଝିପାରିଲ।
ଆଜ୍ଞା।
ହୁଁ ହୁଁ। ଆଶୁତୋଷ ତାଙ୍କ ଘର କୋଉଠି ତମ ଘର ପାଖରେ?
ନାଇ ମ ସେ ମାନେ କଲେଜ ମାନେ ଆମ ଉପର ବ୍ୟାଚ୍। ତାଙ୍କ ସହିତ ଟିକେ ବେଶୀ କ୍ଲୋଜ ହେଇଯାଇଛି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ତମ ଉପର ବ୍ୟାଚ୍ଚ ପିଲା। ଓହୋ ଆଚ୍ଛା ଆଛା ତମର କୋଉ ୟର୍ଥ? ପାସ୍ଆଉଟ୍ ପ୍ଲସ ଥ୍ରି?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
ଏଇ ଛବିଶରେ ଆଛା ଆଛ ତାହେଲ ତ ଭଲ ଅଛି। କିଛି ଅସୁବିଧା ନାହିଁ କିଛି ଖରାପ ବି ନାହିଁ ଆରାମସ ତମେ କରିପାରିବ ତମ ପାଖରେ ଟାଇମ ବି ଅଛି। ଅ ଭଲସେ ବି କରିପାରିବ।
ହଁ ଆଉ ଜଣେ ମାଉସୀ ବି ସେମତି ଡିଜିଟାଲ ମା ଟି କରିଥିଲେ ସିଏ ଏବେ ଏସି ଓ ଅଛନ୍ତି।
ଆଛା ଆଚ୍ଛା।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
ଭଲ ଉଁ ଦେତ୍ ଫାଷ୍ଟ କଥା ହେଲା କଣ କହିଲ ଉଁ ଆମେ ଏ ଯେତେବେଳେ ମାନେ ଏଡିଜିଟାଲ ମାର୍କେଟିଙ୍ଗ କରୁଛନ୍ତି ଆମ କୁ ମାନେ ଟିକେ ଅଧିକ ସ୍ମାର୍ଟ ହବାର ଅଛି। ସ୍ମାର୍ଟ ମାନେ ନୁହଁ କି ଯେ ଆମେ ମାନେ କେମିତି କଥା କହିବା କଣ କରିବା ସେଟା ନୁହଁ ସ୍ମାର୍ଟ ମାନେ ହଉଛି ଆମକୁ ଯଦି କିଏ ଗୋଟେ କଣ ପ ପଚାରୁଚି କି କଣ କରୁଛି ଆମେ ତାର ଆନ୍ସର ଦେଇପାରୁଥିବା ଦରକାର କେମିତି ନା ଗୋଟେ ରିସର୍ଚ୍ଚ କରିକି ଆମେ ରିସ କରିପାରୁଥିବା ଦରକାର ଭଲ ତାପରେ ହେଲା କଣ କହିଲ ଆରମ୍ ସେ ମନେ ରିସର୍ଚ୍ଚ କରିବା ସହିତ ସପୋଜ ଆମକୁ ଗୋଟେ କିଏ କଣ କହିଲା ଆମକୁ ସେଟା ଆସୁନି କିନ୍ତୁ ଆମେ କେମିତି ସେଟା କ କରିପାରିବା ସେଇଟା ଆମେ ଜାଣିଛଛନ୍ତି ଯଦି ନ ବି ଆସୁଛି ଆମେ ତାାର ୱେ ଫାଇଣ୍ଡ ଆଉଟ୍ କରିକି କେମିତି ଆମେ ସେଟା କରିପାରିବା। ସେଇଟାକୁ ହିଁ ମାନେ ବେସିକାଲି କୁହାଯାଏ, ମାନେ ରିସଚ ମାଇ ସେଟ ନେଇକି ଯଦି ଆମେ କରିବା ତାହେଲେ ବଢିଆ ସେ କାମ କରିପାରିବା କିଛି ନାହିଁ ମାନେ ଇଛା ଥିଲେ ଇଚ୍ଛା ଯଦି ଅଛି ନିଶ୍ଚିନ୍ତ କରିପାରିବ ତମ ଏଇଟା କିଛି ମାନେ ଇଏ ନହିଁ। ଆଉ କଣ କୁହ? ଛାଡ ସେ କଥା। ଆଉ ଅ ରୋଷେଇ ଶିଖିଛ?
ହ ରୋଶେଇ ଶିଖିଚି।
ସବୁ?
ପ୍ରାୟ ସବୁ।
ଯା ହଉ ଭଲ ଆଉ କଣ? ମାନେ କରିବାକୁ କିନ୍ତୁ କଣ ଭଲ ଲାଗେ?
। ମିଠା ତିଆରି କରିବାକୁ ଭଲ ଲାଗେ।
ମିଠା ତିଆରି କରିବାକୁ ଭଲ ଲାଗେ ଫାଷ୍ଟ ଟାଇମ ଶୁଣିଲି ଗୋଟେ ମାନେ ଯାହାକୁ ପଚାରିବୁ ମି ହା ହା।
ପେଡ଼ା ପେଡା ଫେବୋରାଇଟ ଜିନିଷ ଟା ମୁଁ ସେଇଟା ହିଁ ପ୍ରାୟ ଟାଇମ କରେ।
କେମିତି ସେଟା ପେଡା ଟା କେମିତି ବନାଯାଏ ମାନେ କ୍ଷୀରରେ ତ ନା ଆଉ କଉ
ହଁ ହଁ ହଁ ଓଁଲି ଖୀରରେ। ସେଟାକୁ ହଁ କ୍ଷୀରକୁ ଫୁଟେଇ ଫୁଟେଇ ଫୁଟେଇ ଫୁଟେଇ ମାନେ ଗୋଟେ ଗୋଟେ ବ୍ୟାଟର୍ ଟାଇପ ର କରିବାକୁ ହବ ତାପରେ ତା ଦେହରେ ଚିନି ବି ପକାଯିବ ତାପରେ ମାନେ ଗୁଜୁରାତି ପଡିବ ଫେବର୍ର ପାଇଁ।
ହଁ ହଁ ହଁ ବାସ୍ନା ଭଲ ହବ।
ହଁ
ମତେ କିନ୍ତୁ ମାନେ ସବୁ ମାନେ ଖାଇଦେବି କିଛି ନାହିଁ ଯେ ହେଲେ ମୁଁ ଟିକେ ଏବେ ମାନେ ମିଠାଚି ଚିନି ଟିକେ ମତେ ପସନ୍ଦ ନୁହ ମୋେ ଗୁଡ ଯେତେ ଦବ ମୁଁ ଖାଇଦେବି ଚିନି ମତେ କାହିଁକି ମାନେ ଦେହ ପାଇଁ ତ ଭଲ ନୁହଁ ଆଉ ମତେ ବି ମିଠା ଏତେ ବି ମୁଁ ପ୍ରିଫର କରେନି କିନ୍ତୁ ଯେ ଏମତି ମାନେ ମିଠା ଖାଇବି ମତେ କାଜୁ କତଲି ଖାଇବାକୁ ବହୁତ ଭଲ ଲାଗେ। କାଜୁ କଥିଲି ଆଉ ଏଟା କୋଉଟା କହିଲ ସେଇଟା ଆଉ ଗୋଟେ ସୁଖା ସୁୁଖା ମିଠା ମତେ କିଛି ଯୋଉ ଇଓ ମିଠାୁଗୁଡା ଭଲ ଲାଗେନି ଭଲ ଲାଗେ, ମତେ ମତେ ଇଛା ହୁଏନି ଖାଇବାକୁ କିନ୍ତୁ ଶୁଖିଲା ମିଠାଗୁଡା ଖ ଇଛାହୁଏ ଆଉ ଗୋଟେ ଆଉ ଗୋଟେ ପେଡାସେ ଆସେ ଏଇଟା ଗଟେ ବଢିଆ ପେଡା ତା ନା କଉତିରୁ ତିଆରି ମୁଁ ଜାଣିନି ସେଇଟା ସେମତିହୁ ବଢି ଲାଗେ ସେଟା ଧଳା କଲର ଥାଏ।
ସେଇଟା ତ ଏ କ୍ଷୀରରୁ ହିଁ ତିଆରି ଆଉ କରୁ
ସେଇଟା ବି କ୍ଷୀରରୁ ତିଆରି ସେଇଟା ବି ମାନେ ବହୁତ ଭଲ ଲାଗେ ଖାଇବାକୁ ମତେ ଆଉ ବେଶୀ କିନ୍ତୁ କାଜୁ କ ଟା ମତେ ଦିନ ରାତିରେ ଚବିଶ ଘଣ୍ଟା କି କାଜୁ କତଲିୀ ଦେବ ମୁଁ ଖାଇକି ରହିଥିବି ଆଉ ନହେଲେ ମିଠା ଏତେ ପସନ୍ଦ ନୁହ ମତେ ମାନେ କଣ କହିଲ ଖଟା ମିଠା ଖାଁ ପୁଣି କହିଲି ମିଠା ନାଇଁ ଖ ତା ରାଗ ଅ ଏଇଗୁଡା ସବୁ ବୋଧେ ସେ ଖାଇବାକୁ ଭଲ ଲାଗେ। ମସଲା ମସଲି ଆମ ଘରେ ଆଜି ସକାଳୁ ଯଉ ପୁରୀ ଆଉ ଆଳୁ ତରକାରୀ ହେଲା